ଆ ପଇସଟା ମାଗିଦବୁ ହେ ଯେ
ହାଲୋ।
ହାଲୋ।
ହାଲୋ।
ହଁ କହ।
ହଁ।
ହ ଏଇଠି ଶୋଇଚୁ ଆଉ।
ଓହୋ। ଆଉ ରାମମେଳା ଏଥର ରାମମେଳା ପା ଏଥର ତମ ଗାଁରେ ହୋଉଚି।
ହଁ ରାମମେଳା ହୋଉଚି ଆଉ।
ଆଉ କଲେଜ କେବେଠୁ କଣ ତୁ କଣ ରଖଚୁ ପଲଟିକାଲ୍ ସାଇନ୍ସ ରଖିଚୁ ନା କଣ ଓଡ଼ିଆ ଫୋଡ଼ିଆ କଣ ରଖିଚୁ?
ଏଥର ସେକେଣ୍ଡ ୟିର
ନାଇଁ ନାଇଁ ପ୍ଲସ୍ ଥ୍ରୀରେ ନା।
ପ୍ଲସ ଥ୍ରିରେ ଆଡମିସନ୍ ହେଇନି ଫର୍ମ୍ ପଢିନି ସେଇ ଆର୍ଟସ୍ ନେବି।
ନାଇଁ
ଦେଖି
ହଁ ସେଇ ଆର୍ଟସ୍ ନୋବୁ ନା।
ହଁ ସେଇ ଆର୍ଟସ୍ ନେବି ଆଉ।
ଓହୋ ସେଇ ଆର୍ଟସ୍ ନୋବୁ ନା।
ଆ
ଆଉ କଣ ଖାଇଥିଲୁ?
କଣ କହିଲୁ?
କଣ ଖାଇଚୁ?
ଖାଇଥିଲି ଏଇ କଣ କୋବି ତରକାରୀ ଆଉ ଭାତ। ହୁଁ।
ଆଉ ରାଣୀ ଦିଦି କେବେ ଘରକୁ ଆସିଲେ ମତେ କହିବୁ ମୁଁ ଯିବି।
କଣ?
ରାନ୍ଧି ଯିକି ଗୋଟେ ଘରକୁ ଆସିଲେ ମତେ କହିବୁ ମୁଁ ଯିବି।
ହଁ ରାନ୍ଧେଇ ଆଇଲେ କହିବି ଆଉ।
ଆଉ ଭାଇ ଆସିବେନି।
ହଁ ଭାଇ ଆସିବେ।
ଆଉ କନେଇ ବି ଭରିକା ସବୁ କୁଆଡେ ଯାଇଛନ୍ତି।
ସେ ସବୁ କନେଇ ଆଇ ଘରେ ଥିବ ଆଉ।
ଆଉ ତୋ ଦେହ କେମିତି ଅଛି?
ହଁ ମୋ ଦେହ ଭଲ ଅଛି। ତୋର।
ହଁ ହଁ ଆଉ କନେଇ ଆଇ କୋଉ ରୋଲ ଇନ୍ଦ୍ରଜୁତ ନେଇଥିଲା ପା ରୁମ। କଣ କହିଲୁ? ହ୍ୟାଲୋ।
ହଁ ହଁ।
ସେ କଣ ରାମଲୀଳା ଇନ୍ଦ୍ରଜିତ ରୋଲ ନେଇଁଥିଲା।
ହଁ ନେଇଥିଲା ପୁଣି ଏବେ ରାମୀଲ ତ ପୁଣି ଏବେ ଷ୍ଟାର୍ଟ ହବ। ତେବେ ଆଉ ଗୋଠୁ କୋଉଠିକି ଯିବେ। ଆଜି ତ ବହି ପୂଜା ହଉଥିଲା କଣ? ନୂଆ ବହି ଷ୍ଟାର୍ଟ ହବ ବୋଲି।
ଉଁ ହୁଁ।
ସେଇ ନୂଆ ବହି ଷ୍ଟାର୍ଟ ହେଲେ ସେ ପୁଣି ଆଉ କରାମିଳା କରିବେ ଆଉ।
ଓହୋ ସତ୍ୟା ବି ରାମ ରୁଲ ନେଇଛି।
ହଁ।
ରୋନି ଦେଇ କଣ କାଳି ନା କଣ କୋଉ ରୋଲ ନୋଟ ନେଇଛି ଶୁଣିଥିଲି।
ସେ କାଳି ହବ।
ଓ ହୋ। ହଉ ହଉ ଆଉ କି ଶଙ୍କରା କୋଉ ରୁଲ ନେଇଛି।
ଶଙ୍କରା ହନୁମାନ।
ଆଉ ଚକୁ।
ଚକୁ କଣ ଛୋଟ ରାମ ହେଇଛି ବୋଧେ।
ଉଁ ହୁଁ ହଉ ଆଉ ସେ ଭୋଳ ସହ ତୁ କଥା ହୋଉନୁ।
ହଁ କଥା ହଉଚି। ଆଜି କଥା ହେଇଥିଲି।
ଆଉ ସିଏ କେବେ ଆସିଛି। ଯାତ୍ରା ଟାଇମ୍ ରେ ସେ ଯଉ ଘରକୁ ଆସିିଥିଲା ଆଉ ଆସିନି ନା।
ହଁ ସି ଯାଇକି ଆଇଥିଲା କେବେ ଯୋଉ ମେଲୋଡି ହଉଥିଲା ସେତିକି ବେଳେ ହିଁ ସିଏ ଆଇଥିଲା।
ଓହୋ ଆଉ ତମର ଏ ବର୍ଷ କାର୍ତ୍ତିକ ସ୍ୱର ହବନି।
ହଁ ହବ ତୁ ଆସିବୁନି।
ହଁ ଏଥରେ ଯିବି ଆଉ।
ଓହୋ।
ହଉ ହଉ। ଆଉ ସୁଭଦ୍ରା ରହିବ ନା ପଳେଇବ।
ସିଏ ପା ରହିବ।
ସିଏ ତାର ବି ଟେନ୍ଥ ସଇଲା ନା।
ହଁ ସଇଲା ସେଥିପାଇଁ ବୁଲିବାକୁ ଆଇଛି ଆଉ।
ପୁଅ।
ହୁଁ।
ଆଉ କଣ କହ?
ଆଉ ତୁ କଣ ଖାଇଥିଲୁ ଏବେ?
ମୁଁ ଏବେ ଖାଇଥିଲି ଭାତ ଆଳୁଦମ୍ ସେଉ। ମାମ ଘରେ ସବୁ ତ ଶୋଇପଡି ବେଣି?
ହଁ ସେ କଥା ହୋଉ ସୋଉ ସୋଉ ଏଠି ବସିକା ତୋ ମାମା।
ମାମା ସେ ଶୋଇ ସିସ ତ ତା ଦେହ ଭଲ ନାହିଁ ତ ସେ ଶୋଇ ପଡିବଣି।
ଉଁ ଆଉ ତୁ କୋଉଠି ଅଛୁ କି ତୋ ରୁମ ରେ?
ହଁ ମୁଁ ରୁମ ରେ ଏଇ ବସିକି କଲରେ ତୋ ସହ କଣ ମୁଁ କହିଲି କଣ କରିବି ତତେ କ କଲ୍ କରିବି କଥା ହବା ଆଉ।
ଓହୋ ଆଉ ତୋ ବାପାଙ୍କ ଦେହ ଭଲ ଅଛି ତ ମାମାଙ୍କ ଦେହ?
ହଁ ବାପାଙ୍କ ଦେହ ଭଲ ଅଛି। ମାମା କାଲି ପୁରୀ ଯାଇଥିଲା ତ ତାକୁ ଟିକେ ଥଣ୍ଡା ଜର ହେଇଯାଇଛି।
ଯାଉ ସେ ତ ଭିଡ ଭିତରେ କେମିତି ଦେଖିଲେ ଯେ କେତେ ଭିଡ ଦମ ତ ଟିଭିରେ ଦେଖୁଥିଲୁ ପୁରା କେତେ ଲୋକ।
ହଁ ସେ ଗୋଟେ ବ୍ୟାରିଗେଟ ଟେ ଲଗେଇ ଦେଇଚନ୍ତି ସେଇଥିରେ ଯାଇକି ସବୁ ଦେଖୁଚନ୍ତି ଆଉ। ବ୍ୟାରିଗେଟରେ ଯେନ୍ତି ମନ୍ଦିର ଯାନ୍ତି ସେମିତି ଯାଉଛନ୍ତି ଭାରି। ତାପରେ ବ୍ୟାରିଗେଟ ଭିତରେ ପଶି ପଶି ପଶି ପଶି ମାନେ ହା ସେ ଦିଇହାତେ ଦୂରରେ ଠାକୁର ଅଛନ୍ତି ସେଠି ଦେଖୁଛନ୍ତି ଆଉ।
ହଁ ପା ମୁଁ ଦେଖୁଥିଲି ଏବେ ଟିଭିରେ ଜୟ ଜଗନ୍ନାଥ ଚ୍ୟାନେଲରେ ସେତେବେଳେ ଏତେ ଲୋକ ମାନେ ଦେଖୁନ ଟିଭିରେ ଦେଖୋଉଚି କେତେ ଲୋକ ତା ଧିଅରେ ଯାଉଛନ୍ତି। ଅଛନ୍ତି ସେଥିପାଇଁ କହିଲି ତୋ ମାମା କେମିତି ଏତେ ଭିଡ ଭିତରେ ଦେଖିକି ଆଇଲେ।
ଓହୋ ଏ ସେ ଜଗାର ଡୋରି ଲାଗିଥିଲା ଗଲେ ସିଏ ଆଉ।
ହଁ ହଉ ଜଗା ଡୋରି ଲଗେଇ ଦୋଉ ଆମ ରଥଯାତ୍ରା ବେଳେ ଆମେ ବି ଯାଇ ଟିକେ ଦେଖିଦେଇ ଆସିବା।
ହଁ ସେଇଆ ତ ରଥଯାତ୍ରା ଗଲେ କିଛି ନାହିଁ। ରଥଯାତ୍ରାରେ ତ ପ୍ରବଳ ଭିଡ।
ହଁ ପା।
ଦେଖିବା ରଥଯାତ୍ରା ବେଳକୁ ହବ ଯଦି ଯିବା ଆଉ।
ହଁ।
ଗ୍ ଏ ଯିବା ଯେ ଟ୍ରେନରେ ଯିବା।
ହ ହଁ ଟ୍ରେନରେ ବି ତ ରଥଯାତ୍ରା ବେଳେ ବୋହୁତ ଭିଡ ଥିବ ନା ଟ୍ରେନ ରେ କେତେ ତୁ ଆଡୁ କୁ ଆଡୁ ସବୁ ଲୋକ ଆସୁଛନ୍ତି ଟ୍ରେନ ମୁଁ ଏବେ ଦେଖୁଥିଲି ଯେ ଏଇ ଯିବାକୁ ଏବେ ଦି ଅନୁଗୁଳ ଆଉଛି ଟ୍ରେନ ଭାବୁଛ ଆମେ ବି ଏମିତି ମଝିରେ ମଝିରେ ଯାଉ। ଟ୍ରେନ ଏତେ ଭିଡ ଥାଏ ଅଲଗା ଟାଇମ ରେ ତ କେତେ ଭିଡ ଥାଏ ଟ୍ରେନ। ଆଉ ରଥଯାତ୍ରା ବେଳେ ଭାବୁଚି ଚପା ଚପି ତା ଭିତରେ।
ଓହୋ ହଁ। ଦେଖିବା ଆଉ।
ଯେ ଯଦି ହବ ଏମତିଆ ଆମେ ଗାର୍ଡ ରେ ଯାଇପାରିବା ଏମିତି ବୋଲର ଫୋଲର କରିକି ତ ତମ ଘର ଲୋକଙ୍କୁ ତ ମାମା କ ତ ବାପା ପାକୁ କହିବୁ ମୁଁ ମୋ ଦିଦି କି କହିବି ମୋ ଆମ ବାପା ଆମେ ଯିବା ଏମିତି ଆଉ ଟ୍ରେନରେ ଯିବା ଯଦି ଠିଆ ହେ ଯଦି କିଛି ସିଟ୍ ଫିଟ୍ ମିଳିବନି ଠିଆ ହେଇ ହେଇଯି ଯିବାକୁ ପଡିବ କହିଲା ବୋହୁତ ଭିଡ ଥିବ ନା ରଥଯାତ୍ରା ପାଇଁ ଟ୍ରେନ୍।
ଆରେ ଆମ ଖୁଦୁରୁକୁୁଣି ପିଲା ବି କୋହୁଥିଲେ ଯିବେ ବୋଲି ଗୋଟେ କେବେ ମେସେଜ୍ କରିୁଥିଲେ ମୁଁ ପଚାରିଥାନ୍ତି ତତେ ଭାବିଲି ତାପରେ ମୁଁ କଲେଜ ଫଲେଜ ଯାଉଛି ବ୍ୟସ୍ତ ସ୍ତରେ ରହିଯାଉଚି ସେଇଥିପାଇଁ ଆଉ କଲ କରିପାରିଲିନି।
ହୋଉ ଦେଖିବୁ ତୁ ଗୋଟେ କୋଉଦିନ ପଚାରିବୁ ଆଉ।
ହଁ ହଁ।
ଚାଲ କର
ଦେଖିବା ଯଦି ଆମେ ଯାଉ ଖୁଦୁରୁକୁୁଣି ପିଲା ତତେ ନେଇକି ଯିବୁ ତୁ ତତେ କହିବି ତୁ ଯିବୁ ଯିବୁ ଆଉ।
ହଁ ହଁ ତମେ ଯଦି ଯଦି ଗଲ ତାହେଲେ କହିବ ଦିଦିର ମୋର ଯିବୁ ଆଉ ତମକୁ ମୁଁ ଷ୍ଟାଫ୍ ଯାଉଛ ତ?
ହଁ ହଁ ଆମେ ଖୁଦୁୁରକୁୁଣି ଷ୍ଟାଫ୍ ଯାଉଛୁ ଏଇ ଘର ପାଖରେ ଜଣେ ଖୁଡ଼ି ଅଛନ୍ତି ସିଏ ବି ଯିବେ।
ହଉ ତମେ ଯଦି ଯିବ ତାହେଲେ ମତେ କହିବ ତାହେଲେ ମୁଁ ବି ଯିବି। ରଥଯାତ୍ରା ବେଳେ ଯାଆନ୍ତେ ଯେ ସେମାନେ ଯଦି କହିବେ ଟ୍ରେନରେ ଯିବାକୁ ଆମେ ହଇରାଣ ହେଇଯିବା ଟ୍ରେନରେ।
ହଁ।
ହ
ଖିବା କଣ ହଉଛି ଆଉ?
ହ୍ୟାଲୋ।
ହଁ କହ।
ହଁ କ।
ଆଉ ଯିବା ଦେଖିବା ଯଦି ହବ ରଥଯାତ୍ରା ବେଳକୁ ତୁ ଯଦି ଯାଉ ମତେ କହିବୁ। ପୁରୀ ଯିବାକୁ ମୋ ଭାଇ ବି କହୁଥିଲା ସୁନାବେଶ ବେଳକୁ ଯିବା ବୋଲି।
କି କ
ସୁନା ବେଶବେଳକୁ ଯିବା।
ହଁ।
ହଉ ହଉ। ଆଉ କଣ ଖାଇଥିଲୁ?
ହଁ ଖାଇଥିଲି ଆଉ ତୁ ଦିନରେ କଣ ଖାଇଥିଲୁ?
ହଁ ମୁଁ ସେଆ ଖାଇଥିଲି ମୁଁ ବି ସେଇଆ ଖାଇଥିଲି ଭାତ ଫୁଲ ତରକାରୀ, ସେଉ
ହ ହଁ କହ ଆଉ।
ଆଉ ସୁନାବେଶକୁ ଯଦି ହବ ଉଁ ଭାଇ କହୁଥିଲେ ଯିବ, ଯିବ ଯଦି ତତେ ନେଇଯିବେ ଆଉ।
ହଁ ହଁ।
ଆଜି କଣ ରୋଷେଇ କରିଥିଲେ ଦିପହରେ ମାମା?
ମାମା କଣ ତା ଦେହ ଭଲ ନାହିଁ ବାପାଙ୍କର ବି ଦେହ ଭଲ ନାହିଁ ହେଥିପାଇଁ ପଖାଳ ପ କୁଡି ଖାଇ ଦେଇଥିଲୁ ଆଉ। ଦେହ ଟିକେ ସିଜିନ ସବୁ ଚେଞ୍ଜ ହଉଛି ତ କେତେବେଳେ ଖରା କେତେବେଳେ ବର୍ଷା ହଉଛି। ସମସ୍ତଙ୍କୁ ଥଣ୍ଡା ମତେ ବି ଥଣ୍ଡା ସେଥିପାଇଁକି ପଖାଳ ମାମା ଦେହ ଭଲ ଅଛି, ସେ କିଛି କରିପାରିବନି କହିଲା ପଖାଳ ଅଛି ତମେ ଖାଇଦିଅ ଆଉ।
ଉଁ ହୁଁ। ଆଉ ଶୋଇବୁ କେତେବେଳେ?
ହଁ ଶୋଇବି ଯେ ଶୋଇବି ଟାଇମ ହେଇନି ଏଗାରଟା ପଇଁଚାଳିଶ ହେଇଛି ସେଇ ଶୋଉ ବାରଟା ଆଉ ସାଢେ ବାରଟା ଆଉ।
ମୁଁ ବି ସେ ଏସିିରେ ଶୋଇଛି ମତେ ପୁରା ଥଣ୍ଡା ହେଇଯାଇଚି, ତମର ତ ଦିନ ରାତି ଏସି ଲାଗିଛି। ହ୍ୟାଲୋ।
ହଁ କହ।
ଆଉ ଆଉ କଣ କହ?
ଆଉ କଣ କହିବି, ଆଉ କେବେ ଆସ ଗୋଟେ।
ଯିବି ଦେଖିଆ ରଥ ତୁ ତ କହୁଥିଲୁ ରଥଯାତ୍ରା ବେଳକୁ ଯିବାକୁ ଦେଖିଆ ଯିବି ରଥଯାତ୍ରା ବେଳକୁ ଆଉ।
ହଁ ଗୋଟେ କୋଉଦିନ ଆସେ ବୁଲାବୁଲି କରିବା ଭୋଜି ଫୋଜି କରିବା ଆଉ।
ହଁ ସେ ମୁଁ ଅଜାଙ୍କ ଦେହ ବି ଭଲ ନାହିଁ ମୁଁ ଭାବୁଥିଲି ଯିବି ମାମୁଁ ଘର ହ୍ୟାଲୋ।
ହଁ।
ସେ ବି ମୋ ବିି ଭଲ ନାଇଁ ଯିବା ମୋର ତାପରେ ମୋ ଆଈର ପିଣ୍ଡ ଥିଲା ଯିବି ମାମୁଁ ଘର ଦେଖିବା କଣ ହଉଛି।
ଓ ହୋ ହଁ ଦିଦି ଆସିବୁ ତାହେଲେ ଆସିବୁ ଆମ ଘଟିକି ଦେଖିବା ସମସ୍ତେ ଭୋଜି ଭୋଜି କରିବା ଆଉ।
ହଁ ଆଉ ମୁଁ ଭାବୁଥିଲି ଯିମ୍ ଯିବି ବୋଲି ତୁ ଯିମ୍ ଯିବୁ। ଆଡ଼ମିସନ କେତେ ଅଫର୍ ପଡ଼ିଛି‌।
ହଁ ଅଫର ଥିବ ଯେ
ଆଉ ଯଦି ଯିବୁ କହ ମୁଁ ତୋର କରିଦେବି।
ହଁ ହଉ କହିତ୍ ହଁ କହ ଯିବା ଆଉ। ଟିକିଏ ବଟ୍ ବଡି କରିବା କି ନାଇଁ?
ଆଜି ଜିମ ଜିବୁ କହ ମୁଁ କହିଦେବି ମୁଁ କାଲି ସକାଳେ ଯିବି ମତ କାଲି ସ ସକାଳେ କଲେଜ ଅଛି ଆ ଟାରୁ ଏଗାରଟା ପଇଁଚାଳିଶ ମୁଁ ଆସିଥିଲି ସେ ଜିମ ର ମ୍ୟାମକୁ କଲ୍ କରିକି କହିବି ତ ନାଁଟା ଆଉ।
ହଁ ହଁ ଯିବା ତ କହ ଆଉ ସନ୍ଧ୍ୟା ବେଳେ ଯିବା ଆଉ ତୋର ମୋର।
ହଁ ହଁ ସନ୍ଧ୍ୟା ବେଳକୁ ଯିବା ତୋ ତ ଏବେ କିଛି କାମ ନଥିବ ପରୀକ୍ଷା ସରିଛି
ହଁ।
ହଁ ତମର ଏପଟେ ନରା ଯିବାକୁ ତ ଭଲ ରୋଡ ହେଇଯାଇଛି।
କିଆ ମୁଁ କଣ କରିବି କଣ କହିଲୁ?
ଆରେ ତମର ତ ଏପଟେ ନରା ଯିବାକୁ ରୋଡ ହୋଇଯାଇଛି ଭଲ। ହ୍ୟାଲୋ। ହ୍ୟାଲୋ ହଁ। ଏପଟେ ତ ଏପଟେ ତ ନରାଜ ଯିବାକୁ ଭଲ ରୋଡ ପଡି ଯାଇଛି ଆମେ ବି ଆମେ ଯୋଉ ନରାଜ ଆଡେ ରହୁଛୁ ସେ ଏପଟେ କଟକ ଯିବା ଭଲ ରୋଡ ହେଇଛି।
ହଁ ରୋଡ ହେଇ